ହ୍ୟାଲୋ।
ହଁ କୁହନ୍ତୁ ବନ୍ଧୁ ଜୟ ଜଗନ୍ନାଥ।
କେମିତି ଅଛନ୍ତି?
ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି। ଆଉ ଘର ବିଲେ?
ଘରେ ସମସ୍ତେ ଭଲ ଅଛି। ଘରେ ସମସ୍ତେ ଭଲ ଅଛନ୍ତି। ବନ୍ଧୁ ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି। ଆପଣ ଗୋଟେ ବଡ଼ ଭାଇ ଥିଲେ।
ଆଜ୍ଞା, ଅଛନ୍ତି ମଧ୍ୟ।
ଦି ଜଣ ଥିଲେ ନା କଣ?
ଆଜ୍ଞା ମୋ ଉପରେ ବଡ ଭାଇ ଦୁଇ ଜଣ ଅଛନ୍ତି କୁହନ୍ତୁ।
ସେ କେମିତି ଅଛନ୍ତି?
ସିଏ ମଧ୍ୟ ବହୁତ ଭଲ ଅଛନ୍ତି। ଆପଣ ଯୋଉ କହିଲେ ପରିବାରର ସମ- ସ୍ତେ ଅଛନ୍ତି ସିଏ ମଧ୍ୟ ପରିବାରରେ ଯାଉଛନ୍ତି।
ଆଗୋ ମୋ ଭୁଲ୍ ହେଇଗଲା ଆଉ।
ଆଜ୍ଞା କହନ୍ତୁ।
ଆଉ ଆଉ କଣ କୁହନ୍ତୁ ଆପଣ?
ଆଜ୍ଞା କହୁଚ ଆପଣ କହୁଥିଲେ ଆପଣଙ୍କର ଘର ପାଖରେ ଆପଣଙ୍କର ଯୋଉ କେବେ କଣ କହିଲେ? ବାମ୍ ଆପଣ
ଆଚ୍ଛା ହଁ- ହଁ ମନେ ପଡିଲା -ମନେ ପଡିଲା ଆମ ଘର ପାଖରେ ଗୋଟେ ବ୍ୟକ୍ତି ରହୁଛନ୍ତି। ତାଙ୍କ ହାଇଟ୍ ଟା ଟିକେ ଛୋଟ।
ଆଜ୍ଞା।
ଆଉ ସେ ଟିକେ କଳା ଦେଖିବାକୁ।
ଆଜ୍ଞା।
ସିଏ ଆଗରୁ ଆମ ଗାଁ ରେ ସାଇକେଲ - ସାଇକେଲ ମାଡିକି ଯାଆନ୍ତି ବିଲ ମିଲ ଆଡେ ଯାଆନ୍ତି। କାମ କରନ୍ତି।
ଆଜ୍ଞା।
ଏବେ ସେ ନୂଆ- ନୂଆ କଲେଜ୍‌ ଯାଇ
ଆଜ୍ଞା ଉଚ୍ଚ ବିଦ୍ୟାଳୟ ଯାଉଛନ୍ତି ଏବେ ନୂଆ ନୂଆ।
ହଁ, ଏବେ ନୂଆ ନୂଆ କଲେଜ୍‌ ଯାଇଚନ୍ତି ଆଉ।
ହୁଁ, ଏବେ ନୁହେଁ। ସିଏ ତ ଆପଣ ଯେଉଁ କହୁଥିଲେ, ସିଏ ଚାରି ବର୍ଷ ହେଇଯିବ କଲେଜ୍‌ ଗଲେଣି।
ହଁ ମାନେ ରେଡ୍‌ କଟ୍। ଚାରି ବର୍ଷ ଯାଇଥିଲେ କଲେଜ୍‌ ଥିଲେ କିନ୍ତୁ କଲେଜ୍‌ ରେ ବ୍ୟାକ ଲାଗ ଫେଲ୍ ହେଇଯାଇଥିଲେ ଆଉ ଥରେ ଆଡ଼ମିସନ କରିଛନ୍ତି।
ଆଜ୍ଞା ମୁଁ ସେ ବିଷୟରେ ଟିକେ ଜାଣିନଥିଲି ଯେହେତୁ
ଆଜ୍ଞା।
ଆପଣ ସେ ଜାଣିଛନ୍ତି, ଆପଣ ସି କେତେ ଗୋଦା ଭିତରେ ଶୋଉ କରିଛନ୍ତି ସଂଘର୍ଷ ଉଡିକା
ହଁ, ମାନେ ଏବେ ଶୁଣନ୍ତୁ ଆପଣ ମୋ କଥାଟା ଟିକେ।
ଆଜ୍ଞା ଯୋଉ ଆପଣଙ୍କର ନାଇଁ ଆପଣଙ୍କର ଯୋଉ ବଣଜାତି ଯୋଉ ଆପଣଙ୍କର ଯୋଉ ବଣଜାତି ଥିଲେ ଆପଣଙ୍କ ଘର
ସେଇ ଭ ସେଇ ଭଣଜା କଥା ହିଁ କହୁଛି ମୁଁ।
ଆଜ୍ଞା ସିଏ ତ ଉଚ୍ଚ ବିଦ୍ୟାଳୟ ଯାଇନାହାନ୍ତି ଯାଇଚନ୍ତି।
ନେସିସ୍‌ ସେ ଭଣଜା ନୁହଁ ତାଙ୍କ ଘର ପାଖରେ ଆଉ ଜଣେ ଅଛନ୍ତି ଆମେ ତାଙ୍କୁ ଭଣଜା କରିଛୁ।
ଆଜ୍ଞା କୁହନ୍ତୁ ହଁ।
ହଁ ସେଇ ସିଏ- ସିଏ ଏବେ ନୂଆ -ନୂଆ ଆଉ ଥରେ ଆଡ଼ମିସନ୍ କରିଛନ୍ତି, ଥରେ ଫେଲ୍ ହେଉ ଯିବା ଯୋଗୁରୁ।
ତାହେଲେ ଆପଣ ଯଦି ଭଣଜା ହେଉଛନ୍ତି ତାହେଲେ ମାମୁଁ ମା ଯେ ଯେ ଯେ ଆପଣ ଯେହେତୁ ମାମୁ ହୋଇଛନ୍ତି। ଭଣଜା କୁ କିଛି ଉପହାର ଦବା କଥା ନା ନାଇଁ।
ଭଣଯା ଭଣଯା ଖରାପ ଦିଗରେ ଟିକେ ପଳେଇଛି ସେଇଟା ମୁଁ ତାକୁ ବା ଟରୁ ଆଣିବା ପାଇଁ ଆପଣଙ୍କୁ ଟିକେ ମୁଁ ସମ୍ପୃକ ଟିକେ କଥାଟା ସେୟାର କରୁଛି।
ଆଜ୍ଞା ଆପଣ ମଧ୍ୟ ଆପଣ ଯେହେତୁ ମାମୁଁ ହେଇଛନ୍ତି ଆପଣ ତାଙ୍କୁ ସଠିକ ବାଟରେ ଆଣିବା ଉଚିତ୍। ହଁ।
ହଁ ସେଇଟା ମୁଁ ତ ଆପଣଙ୍କୁ କହୁଛି ଆପଣ ଟିକେ ଠିକ କଣ ଟିକେ ଭୁଲ କହୁଛି ଯଦି ଆପଣ ଟିକେ କହିବେ ମତେ।
ଆଜ୍ଞା କୁହନ୍ତୁ ସେ କଁ କୋଉ। କୋଉ ପ୍ରକାରର ଖରାପ କା କାମ ଗୁଡିକ କରୁଛନ୍ତି ଏବଂ କଣ କରୁଛନ୍ତି କରୁନାହାଁନ୍ତି।
ଏଇନା ଗୋଟେ ଝିଅ ଚକର ରେ ପଡିଯାଇଛନ୍ତି।
ଆଜ୍ଞା ଏଇଟା ତ ଏଇଟା ତ ଗୋଟେ ସିଏ ସମସ୍ତଙ୍କ ବ ବୟସ। ସେଇଟା ସମସ୍ତଙ୍କର ହୁଏ ଆଉ ଏଇଟା ମଧ୍ୟ।
ସେଇ ବୟସ ଦୋଷ ଟା ଟିକେ ରହିଯାଇଛି ନା କଣ କରିପାରିବା ସମସ୍ତେ ଏଇ ବୟସରେ ହୁଅନ୍ତି ସିଏ ବି ହଉଛି କିନ୍ତୁ ସେ ଟିକେ ଅଧିକା ହେଇଯାଉଛି ନା।
ଅତ୍ୟଧିକ ଆଜ୍ଞା ଆପଣ ତାଙ୍କୁ ଆୟତରେ ର ରଖିବା ଉଚିତ କାରଣ ଏ ବୟସରେ ଯଦି ଏପରି ‌ କାଉ କାମ ଗୁଡିକ କରିବେ ତାହେଲେ ଭବିଷ୍ୟତରେ ତାଙ୍କ ପ୍ରତି। କିଛି ଇ ଅମ୍ ବହୁତ ବିପଦ ଅଛି ଆଉ ଏବଂ ସିଏ ସରକାରୀ। ଚାକିରି ମଧ୍ୟ ପାଇବା ଟିକେ କଷ୍ଟକର ହେଇଯିବ ଏବଂ ପୋଲିସ ମାନଙ୍କ କେସ୍ ମଧ୍ୟ ହେଇପାରେ। କୁହନ୍ତୁ।
ଆଜ୍ଞା।
ଆଜ୍ଞା।
ସେଇ ପୋଲିସ କେସ୍ ଯୋଗୁରୁ ମୋର ଟିକେ କଥା ମନେ ପଇିଲଲା ମୁଁ ସେଇଟା କହୁଛି ଆପଣଙ୍କୁ। ସିଏ ଟିକେ ନିଶା ଟିକେ କରନ୍ତି।
ଆଜ୍ଞା ନିଶା ଦ୍ରବ୍ୟ ବ୍ୟବହାର କରନ୍ତି କୁହନ୍ତୁ।
ବେଭାର କରନ୍ତିନି ସେ ସେଇଟା ବିକନ୍ତି।
ଓବିକ୍ରୟ କରନ୍ତି।
ଆଜ୍ଞା ସିଏ ସେଇ ଡ୍ରଗ୍ସ କାମରେ। ବେପାର କରିବା ଯୋଗୁରୁ ଧରା ପଡି ଯାଇଥିଲେ ପୋଲିସ ଷ୍ଟେସନରେ ବନ୍ଦ ଥିଲେ ସିଏ।
ଆଜ୍ଞା।
ହୁଁ ସେ ଡ୍ରଗ୍ସ ଟା ଝିଅର ଭାଇ ସପ୍ଲାଏ କରୁଥିଲେ ସେ ଯୋଉ ଝିଅକୁ ଭଲ ପାଉଥିଲେ।
ଆଜ୍ଞା ବନ୍ଧୁ ତ ଆପଣ ଯୋଉ କହିଲେ। ହଁ ସିଏ ମଧ୍ୟ ଏପରି ନିଶା ଦ୍ରବ୍ୟ ମଧ୍ୟ ବେପାର ଅ। ଯୋଉ ଆଣି ବେପାର କରନ୍ତି ଆଉ ଧରା ପଡି ଏବେ। ଅଛନ୍ତି ଜେଲରେ ଅଛନ୍ତି ଆ ଆପଣ ତାଙ୍କୁ ଏବେ ମତେ ମୋ ଠାରୁ ଏବେ। କଁ ଆଶା କରୁଛନ୍ତି ଆପଣ ତ କହିଲେ କି ମୁଁ ଆପଣଙ୍କ ଠାରୁ କିଛି ଚାହୁଁଛି କି ଆପଣ ତାଙ୍କୁ କେଁତି ଭଲ ବାଟ ପରେ ଆସିବେ ତାଙ୍କୁ। ଆପଣଙ୍କ ସାଙ୍ଗେ କଥା ହେଇଥାନ୍ତି କିନ୍ତୁ ସିଏ ଯେତେବେଳେ ଜେଲରେ ଥିଲେ ମୁଁ ଆଉ କଁ ଯିବି ପୋଲିସି ଙ୍କ ଗୋଡତଳେ ପଡିବି କଦାବି।
ନାଇଁ ଆପଣ କହିଥିଲେ ନା ମୋର ଟିକେ ଆଇଏସ୍ ଚିହ୍ନା ଅଛି ମୁଁ ସେଇଥିାଇଁ ଆପଣଙ୍କୁ ଟିକେ କହୁି ଆପଣ ଟିକେ କଥା। ଥା ହେଇକି ତାଙ୍କୁ ବାହାର କରି ପାରିଥାନ୍ତେ।
ଆଜ୍ଞା ଆପଣ କହୁଛନ୍ତି ମୋତେ ମଧ୍ୟ ସେଥିରେ ସାମିଲ କରିବେ ଆପଣ ମଧ୍ୟ ଆପଣଙ୍କ ନିଶା ଦ୍ରବ୍ୟ ବେପାର କରିବା ପାଇଁ।
ନା ନା ନା। ଆମେ ମୁଁ କହିବାକୁ ଚାହୁଁଛି ଆପଣ ଟିକେ ବାହାର କରିଦେଲେ ମୁଁ ତାଙ୍କ ଭଲ ବାଟକୁ ଆଣିବାକୁ ଚେଷ୍ ଚେଷ୍ଟା କରନ୍ତି ଆଉ ସେ ଏ କାମ କରିବନି।
ଆଜ୍ଞା ଆପଣ ଯୋଉ କହିଲେ ମୁଁ ମଧ୍ୟ ସେ ଚେଷ୍ଟା କରୁଛିି ଯେ ଯଦି କୌଣସି ବ୍ୟକ୍ତି। ଭଲ ବାଟରେ ଆସିବାକୁ ଚାହୁଁଚି, ତାହେଲେ ନିଶ୍ଚିନ୍ତ ମୁଁ ଏଥିରେ ସାହାଯ୍ୟ କରିବାକୁ ଚାହିଁବି। ଆଉ ଆପଣଙ୍କ ବନ୍ଧୁ ଏବେ କୋଉ ଜେଲ୍ ରେ ଅଛନ୍ତି?
ବଡଚଣା ଜେଲ୍ ରେ ଅଛନ୍ତି।
ବଡଚଣା ଆଜ୍ଞା ବଡ ଚଣା ର ଠିକ୍ ଅଛି ଆପଣ କେ କେତେ ବର୍ଷ ହେଲାଣି ଅଛନ୍ତି?
ସିଏ ବର୍ଷ ହେଇନି ଏଇ ମାସ ହେଲାଣି ଯାଇଚନ୍ତି। ଏବେ ଯୋଉ କହିନଥିଲି ନୂଆ ନୂଆ କଲେଜ୍ ଯାଇଥିଲେ ଝିଅ ଭଲ ପାଇଥିଲେ ସେଇ କେସ୍। ତାଙ୍କ ଭାଇ ସ ସପ୍ଲାଏ କରୁଥିଲେ ସେଇ ଯୋଉ କୋଉଠି ଧରାପଡ଼ି ମାସେ ହେଲା ଜେଲ୍ ଯାଇଛନ୍ତି।
ସ୍ଵ ନିଶା ଦ୍ରବ୍ୟ କେତେ ବର୍ଷ ହେଇଯିବ କେତେ ବର୍ଷ ହେଇଯିବଣି ସିଏ ।
ଏଇ ଦି ମାସେ ହବ ମାନେ ନୂଆ ନୂଆ କଲେଜ୍ ଯାଇଁକି
ଆଜ୍ଞା। ଆପଣ ଯୋଉ କଲେ ଆପଣ ଉଚ୍ଚ ବିଦ୍ୟାଳୟ ରେ ଯୋଉ ନାଁଟି ତାର ଲେଖାଇଥିଲେ ଆପଣ ତ ଧ୍ୟାନର ଖୁନଥିଲେ ସିଏ କଣ କରୁଚି କି କୁଆଡେ ଯାଉଚି ଆପଣ ସେଥିରେ ଟିକେ ନଜର ରଖିବା କଥା। କାରଣ
ଆରେ ଶୁଣନ୍ତୁ ସିଏ ଏବେ ନୂଆ ନୂଆ କଲେଜ୍ ଯାଇଚି ନା ଆଉ ଗୋଟେ କଲେଜ ଯୋଉ କଲେଜରେ ସେ ଫେଲ୍ ହେଇଥିଲା ଆମେ ସେଇଟା ଆଉ ଆଡମିସନ୍ କରିନୁ ତାଙ୍କର। ଗୋଟେ ନୂଆ କଲେଜ୍ ରେ ଆଡ଼ମିସନ୍ କରିଥିଲୁ। ଆମକୁ ଆମେ ଜାଣିଥିଲୁ ସେ କଲେଜଟା ଭଲ। କିନ୍ତୁ ତାଙ୍କ କଲେଜ୍
ଆଜ୍ଞା। ମୋ କଥା ଟି ଶୁଭା ଯାଉଚି ଆପଣଙ୍କୁ?
ଆଜ୍ଞା।
ହଁ ଠିକ୍ ଅଛି। ଆପଣ ଯୋଉ କହିଲେ ଉଚ୍ଚ ବିଦ୍ୟାଳୟ ଅନ୍ୟ ଉଚ୍ଚ ବିଦ୍ୟାଳୟ ଲେଖେଇ ଦେଲେ ମଧ୍ୟ ସିଏ ଯଦି ତାଙ୍କ ପ୍ରକୃତି ନ ଛାଡନ୍ତି, ତାଙ୍କ ଚିନ୍ତାଧାରା ଯୋଉ ପର୍ଯ୍ୟନ୍ତ ନ ବଦଳାଇଛନ୍ତି, ସେପରି ବିକ୍ରୟ ଗୁଡିକ କରିଚାଲିଥିବେ ଆପଣ କିଛି କରିପାରିବେନି। ଅନେକ ଝିଅ ମାନଙ୍କ ଭଲ ପାଇବେ। ଏବଂ ଆଉ ଅନେକ କାଣ୍ଡ ଗୁଡିକ କରିବେ। ଯାହା ଫଳରେ ଆପଣ । ଆପଣଙ୍କୁ ମଧ୍ୟ । ଆଜ୍ଞା। କୁହନ୍ତୁ ହାଲୋ ହାଲୋ।
ହାଲୋ।
ଆଜ୍ଞା କୁହନ୍ତୁ। କଲ୍ ଟି ଉଠାନ୍ତୁ ନାହିଁ। କଲ୍ ଟି ଉଠାନ୍ତୁ ନାହିଁ। ଯଦି ଆପଣ କଲ୍ ଟି ଉଠାଇଦେବେ ତାହେଲେ ଏଇ କଲ୍ ଟି କଟିଯିବ। ଏବଂ ଆମର ଅର୍ଥ ହାନି ହେଇଯିବ।
ମୁଁ ଆପଣ କଲ୍ ଟା ଉଠେଇ ନଥିଲି ମୋ ସ୍କ୍ରିନ୍ ଟା ଅଫ୍ ହେଇଯାଇଚି ନା ମୁଁ ସେଇଥିପାଇଁ ଆପଣ ମଝିରେ ମଝିରେ ଭଏସ୍ ଟା ଆସୁଚି ପୁଣି ଆସୁନି। ସେଇଟା ମୁଁ କହିବାକୁ ଚାହୁଁଚି।
ଏ ମୋ ଶବ୍ଦଟି ଆପଣଙ୍କୁ ଠିକ୍ ସେ ଆସୁନଥିଲା। ସେଥିପାଇଁ ଟିକେ ହଉଚି ସମସ୍ୟା ରହୁଚି ହଉ।
ବର୍ଷା ହେଇଚି ନେଟ୍ ନେଟୱର୍କ ପ୍ରୋବ୍ଲେମ୍ ଟିକେ ଟିକେ ରହୁଚି ଆଉ।
ଆପଣ ଯୋଉ କହୁଥିଲେ କଣ ଗୋଟେ କହୁ ତାହେଲେ ଏବେ ଆ
ମୁଁ କହିଲି ଆପଣ ଟି କେ ଯଦି ସାହାଯ୍ୟ କରନ୍ ଆମେ ତାକୁ ଟିକେ ଜେଲ୍ ରୁୁ ବାହାର କରିଦିଅନ୍ତୁ, ଆପଣ କିଏ ଚିହ୍ନା ପରିଚ ଥିଲେ।
ହୁଁ। ଆଜ୍ଞା ନିଶ୍ଚିନ୍ତ ମୁଁ ସେ ବିଷୟରେ କଥା ହେବି। ଏବଂ ଯଦି ଆପଣଙ୍କ ଭାଇ କଣ ଏବେ କୋଉ ଶ୍ରେଣୀ କକ୍ଷାରେ ପଢ଼ୁଛନ୍ତି?
ମୋ ଭାଇ ନୁହେଁ ସେ ମୋ ଭଣଜା ଆକଚୁଆଲି ଥିଲା।
ଆଜ୍ଞା। ସେଇ ଭଣଜା କୋଉ କକ୍ଷା ରେ ପଢ଼ୁଛନ୍ତି?
ସିଏ ପ୍ଲସ୍ ଟୁ ପାସ୍ ହେଇଥିଲା। କଲେଜ୍ ରେ ଆଡମିସନ୍ କରିଥିଲା ବିଟେକ୍ କଲେଜ୍। ଫେଲ ହେଇଥିଲା କାହିଁକି ନା ବ୍ୟଗ ଲାଗିଯାଇଥିଲା ସେଇ ଯୁଗୁ ଆଉ ଗୋଟେ କଲେଜେରେ ଆମେ ତାଙ୍କୁ ଆଡ଼ମିସନ୍ ଟେ ଦେଇଥିଲୁ।
ଆଜ୍ଞା ସେଠିକି ସିଏ ଯାଇକି ଅ ଖରାପ ବ୍ୟକ୍ତିଙ୍କ ସଙ୍ଗ ମିଶି ଏଇପରି କାଣ୍ଡ ଗୁଡି କ କରିଚି ଏବଂ ଆପଣ ଆପଣ ଯେହେତୁ ତାଙ୍କର ତ ହୁଁ ଠିକ୍ ଅଛି ସିଏ ଏବେ ଅଛନ୍ତି ଆଉ ମୁଁ ଚିନ୍ତା କରିଛି ଏବଂ ଆପଣଙ୍କୁ କହୁଚି କି? ସ ଯେପରି ସେ ବହୁତ ଜଲ୍ ଦି ସେ କାରାଗାରରୁ ମୁକୁଳେଇ ଆଣିବାକୁ। ଆଉ ଆପଣ ଯଦି ତାଙ୍କୁ ବୁଝେଇଦେବେ କି ଏଇ କାମ ଗୁଡିକ ନ କରନ୍ତେ ଏବଂ ସତ୍ ବାଟରେ ଆସିଯାଆନ୍ତେ ତାହେଲେ ଆଉ ଭଲ ହୁଅନ୍ତା ଏବଂ ଉ ଆପଣଙ୍କ ପାଇଁ ଭଲ ତାଙ୍କ ପାଇଁ ଭଲ ଏବଂ ପରିବାର ପାଇଁ ମଧ୍ୟ ଭଲ।
ଆଜ୍ଞା।
ହୁଁ କଣ କରୁଛନ୍ତି ଏବେ ଆପଣ?
ମୁଁ ଏବେ ସେଇ ତ ତା ଟେନ୍ ସନ୍ରରେ ଘରେ ସବୁହେଲା ସବୁ ତାଙ୍କ ଟେନ୍ ସନ୍ ଅଛନ୍ତି ଆଉ କଣ।
ଆଜ୍ଞା ସେଇ ସେଇ ସିଏଥେ୍ ପାଇଁ। ଆପଣ ସେଇ ମଧ୍ୟରେ ଧ୍ୟାନ ଦବା କଥା ଯେତେବେଳେ ସେ ଆରମ୍ଭ କରିଥିଲା ସେ ପ୍ରତି ଦେଖିବା କଥା ଆଉ। ଦେଖିଆ ଏ ଆପଣ ତାକୁ ଫୋନ ବ୍ୟବହାର କରୁଛନ୍ତି ସେ?
ଆ ସେଇ ଫୋନ୍ ବ୍ୟବହାର ଯୋଗୁରୁ ଅଧିକା ସପ୍ଲାଏ ମତେ ମୋବାଇଲ୍ ରେ ମେସେଜେ ପରେ ମେସେଜେ ଆସୁଥୁଲା। କେମିତି ଅନଲାଇନ୍ ସପ୍ଲାଏ ଅନଲାଇନ୍। ପେମେଣ୍ଟେ ସେଇଟା ଜଲ୍ଦି ଆସ ବେଶୀ ସୁବିଧା କରିଦେଲା ଅନଲାଇନ୍ ପେମେଣ୍ଟେ।
ହୁଁ। ଆଜ୍ଞା ଆପଣ ମଧ୍ୟ ଏଥିରେ ଧାନ ଦବା ଉଚିତ ଆଉ ଆଗରୁ ଯେଦି ଆପଣ ଧାନ ଦେଇଦେଇଥାନ୍ତେ ଏପରି ପରିସ୍ଥିତି ଆ ପହଞ୍ଚିିନଥାନ୍ତା ଏବଂ ଆପଣ କାହା ଆଗରେ ଏପରି
ଆମେ ଆମେ ଆମେ ଜାଣିଥିଲୁ ସେ କଲେଜ ଟା ଭଲ କିନ୍ତୁ ତାଙ୍କ ପ୍ରିନିସିପାଲ
ଆପଣ ଶବ୍ଦଟି ଆସନ୍ତି ଆଜ୍ଞ।
ତାଙ୍କ ପ୍ରିନ୍ସିପାଲ ଜାଣିବା କଥା କେମିତି ତାଙ୍କ ସ୍କୁଲ ଯୋଉ କଲେଜ ପଛପଟେ ଏମିତି ସବୁ କାରବାର ହଉଛି। ଆମେ ତ ନୂଆ ଆଡମିସନ ନେଇଥିଲୁ ଆମ ପ୍ୟାରେଣ୍ଟେସ୍ ମାନଙ୍କୁ କେମିତି ଜଣା ପଡିବ କି। କିଏ କେମିତି ଅଛନ୍ତି କେମିତିଆ କଲେଜ?
ଆଜ୍ଞା ଆପଣ ସେ ଯୋଉ ପି ସିଏ ସେଠି ରହୁଥିଲେ ହଷ୍ଟେଲେ୍ରେ ରହୁଥିଲେ।
ଆଜ୍ଞା।
ଆଉ ସେଥିପାଇଁ ଏପରି ହେଇଛି ଏବଂ ସେ କଲେଜ ମଧ୍ୟ ସେଥିପ୍ରତି ଦାୟୀ କାରଣ ସେ କଲେଜ ଏପରି ଅଆ କଳା କାମ ଗୁଡିକ ଚାଲିଚି। ଯିଏ ସେ ସେଠିକାର ଯିଏ ଥିଲେ ପ୍ରଧାନ ପ୍ରଧାନ ଶିକ୍ଷକ ସିଏ ମଧ୍ୟ ଏପଟେ ହଁ କୁହନ୍ତୁ।
ଆଉ ଗୋଟେ ତ ସିକ୍ୟୁରିଟି ଗାଡ। ଫ୍ରିବି ଆଣିଥାଏ ତାଙ୍କ ହଷ୍ଟେଲ୍ କୁୁ ସେ ଡ୍ରଗ୍ସ୍ ନେଇକି ତାଙ୍କ ବେଡ୍ ତଳେ ରଖାନ୍ତେ କିନ୍ତୁ ସିକ୍ୟୁରିଟିକୁୁ ପଇସା ଦେଇକି ତାଙ୍କ ମୁହ ବନ୍ଦ କରାଯାଇଛି। ସେଟା ବି ଠିକ୍ କିନ୍ତୁ ସିକ୍ୟୁରିଟି ଏବେ ତାଙ୍କ କଲେଜ ଇମେଜ ବଞ୍ଚେଇବା ପାଇଁ ତାଙ୍କର ପ୍ରିନ୍ସିପାଲ ସବୁ ମନା କରିଦଉଚନ୍ତି। କହୁଛନ୍ତି ଆମ କଲେଜେରେ କିଛି ଏଗୁଡ଼ା ବିକାାବିକି ନାହିଁ।
ଆଜ୍ଞା ଆପଣ ମଧ୍ୟ ଯଦି ତାଙ୍କ କାମ ଗୁଡିକୁ ଲୋକଲୋଚନକୁ ଆଣିକି ତାଙ୍କୁ ଧରାଇ ଦିଅନ୍ତେ ଏବଂ ତାଙ୍କ କଲେଜେ୍ ଟି ମଧ୍ୟ ବନ୍ଦ ହେଇଯାଇନ୍ତା ଆଉ। ସେପରି କାମ ମଧ୍ୟ ହୁଅନ୍ତାନି ଆପଣ ଯଦି ସେପରି କରନ୍ତେ ମଧ୍ୟ ଭଲ ହୁଅନ୍ତା।
ପ୍ରିନ୍ସିପାଲ ପାଖରେ ଆମ ପୁଅ ମୋବାଇଲ ଟା ରହିଯାଇଛି ସେଇତ କଥା କହୁଛି ସିଏ ଦଉନାହାନ୍ତି ଫୋନ୍ ଟା ଏମିତି କହୁଛି। ଜନ୍ତି ଆମ ସ୍କୁଲ ସିଜ୍ କରିଦେଇଛନ୍ତି କାହିଁକି ନା ସେଇ ସ୍କା ଖରାପ କାମ କରୁଥିଲା କୋଉ ପ୍ୟାରେଣ୍ଟସ ବାଲାଙ୍କୁ ଫୋନ ଦେଇହବନି ସେଇ ଫୋନ ରେ ରେକର୍ଡିଙ୍ଗ ବି ଥିଲା ଡ୍ରଗସ
ଆଜ୍ଞା ତାହେଲେ ଆପଣ ଏବେ ଆ ପୋଲିସକୁ ସମ୍ପର୍କ କରନାହାନ୍ତି କି ମୋ ଭଣ୍ଡି ରଖିଛନ୍ତି ଦଉନାହାନ୍ତି।
ପୋଲି ପୋଲିସ ବାଲା ସମ୍ପର୍କ କରିଥିଲେି କିନ୍ତୁ ପୋଲିସ ବାଲାଙ୍କ ଟିକେ ଏବେ ସରପଞ୍ଚର ପୁଅର ଟିକେ କଣ କେସ୍ ହେଇଛି ସେ ଅଧିକା ସେଥିରେ ମୁଣ୍ଡ ଖେଳାଇଛନ୍ତି ପୋଲିସ ବାଲା ବି ଟିକେ ଢିଲା କରିଦଉ
ଠିକ୍ ଅଛି ଆପ୍ ଆପଣଙ୍କ ସାଙ୍ଗେ କଥା ହେଇକି ଖୁବ ଭଲ ଲାଗିଲା ଏବଂ ମୁଁ ଚେଷ୍ଟା କରିବି ଯେହେତୁ ଆପଣ ଭାଇକୁ ଛଡେଇ ଛୁଡେଇବା ପାଇଁ ସେଠୁ ଆଉ ଠିକ ଅଛି ମୁଁ ଆପଣଙ୍କ ସାଙ୍ଗରେ ପରେ ସମ୍ପର୍କ କରୁଛି।
ଆଜ୍ଞା ରଖୁଛି।